ହେଲା।
ହଁ ଶୁଆବାଲା।
ତ କ କଣ କରୁଛୁ?
ଜୁରେ କଥା ଆଉ ଶୁଭ ଶୁଭୁନି ଶୁଭିଅନି ନହେଲେ।
କଣ ଶୁଭା ଯାଉଚି ନା ଶୁଭା ହଉନି?
ହଁ ଶୁଭା ଯାଉଚି ଯେ ଟିକେ ତୁ ଜୋରେ କଥା ହବୁ ଆଉ। ହଁ।
ହଉ। କଣ କରୁଚୁ ଏମିତିଆ?
କିଛି ନାହିଁ ବୁଲୁଚି ଆଡେ ଆଉ। ହଁ ଖାଇସାରିଲଣି ହଁ।
ଆଉ କଂ ହଁ
ଆଉ କଣ ଆଉ କହ?
ଆଉ କଣ କହୁଚୁ କହ।
ସି ଜିଲାପି ଖାଇବୁ?
ଜିଲାପି? ଆନଲୁ ଆନଲୁ ଜିଲାପି ଟା ଧରିକି ଡାଇରେକ୍ଟ ଇଆଡେ ଆ ନହେଲେ ଟେ କଥାବାର୍ତା ହେଇ ପୁରା ମୁଣ୍ଡ ଖରାପ କରିଦେଲା।
ଜିଲାପି ଦିଏ ଜି ତୋତେ କୋଉ ମିଠା ଭଲ ଲାଗେ?
ମତେ ମୋ ତେ ଭଲ ଲାଗେ ଇବ ଛେନା ପଡୋ ଭଲ ଲାଗେ। ତତେ କଣ ଭଲ ଲାଗେ?
ମୁ ତ ଏ ଯୋଉ ଯୋରା ଛେ ଏ ଛେନାର ଯୋଉ ରସଗୋଲା ର
ମେରା ଗୁଲା ହୁଁ।
ଆଉ କଣ ଭଲ ଲାଗେ?
ଆଉ ନିମକି ନିମକି ଭଲ ଲାଗେ।
ମତେ ଛେନାପୋଡ ଭଲ ଲାଗେ।
ଆଉ ତୋତେ ଫାଷ୍ଟ ଫୁଡରୁ କଣଟା ଭଲ ଲାଗେ?
ହୁଁ?
ପାଷ୍ଟ୍ ଫୁଡ୍ ଭିତରୁ
ଫାଷ୍ଟଫୁଡ ଭିତରୁ ଦହିବରା ବରା ଗୁଗନି ଆଉ ଚଣିବରା ଚଟଣି।
ଗୋଟେ କହ ଗୋଟେ।
ଗୁଟେ ହେଲେ ଜଡେ ଗୁଟେ ହେଲା ଦହିବରା ଭ
ଦହିବରା?
ହୁଁ।
ଦହିବରା ଖାଇସାରିଲା ପରେ ଦହି ପାଣି ପିଉଚୁ ନା ପିଉନୁ?
ଦହି ପାଣି ପିଉଚି ନା।
ଆଁ?
ପିଇଚୁ?
ପିଉଚୁ?
ହୁଁ।
ଆଉ ତମ ଆଡ଼େ ଯାତ୍ରା କେମିତି ହଉଚି?
ଯାତ୍ରା ଆମର ହଉଛି ଭଲ। ଭଲ ହଉଛି ଦୋକାନୀ ଯାଉ ଦେଖିବା ପାଇଁ ଆଉ
ଯାହା କହୁଛି ଜାଣିଛୁ ନାଇଁ
ଜମା ହେ ଚାକୁଳ ହଉଛି ତଣ୍ଟିର ଟା
ଚାକୁଳ ଶୁଭୁନି ବିଲକୁଲୁ ବିଲକୁଲ୍ ଶୁଭନି।
ଆଉ ଯାତ୍ରା ହଉଛି ଆମ ଆଡେ କେମିତି କଲୁ ମାନେ ସେମିତି ଯୋଉ ଆଡେ ଯୋ ଆଡେ ଯେମିତି ହୁଏ ସେମିତି ହଉଛି ଆଉ। ଆଉ ଲୁକ କିନ୍ତୁ ବେଶି ଆସୁନାହାନ୍ତି ଆଉ ହାଲୋ।
ହଁ।
ଉ ଲୁକ ବେଶୀ ଆସୁନାହାନ୍ତି ଆଉ ଦୋକାନ ଫୋକାନ ଏତେ ପଡ଼ୁନି। ଯାଇଥିଲୁ ତ ଆଉ ଦେଖିଛୁ।
ଓ ହୋ।
ହୁଁ।
ଆରେ ହେ ଦିନ ଯାତ୍ରାରେ ତମେ କଣ ଖାଉଥିଲ କିରେ ମୁଁ ଆସିଲା ବେଳକୁ ଘରୁ?
ଯାତ୍ରାରେ
କଣ ଗୋଟେ ଖାଉନଥିଲ?
କୁସୁମ
ନା ବେ।
ଆଉ କଣ ଖାଉଥୁଲୁ?
ମୁଁ ଯେତେବେଳେ ଘରୁ ଗଲି ଆଉ। ମୋ ବାପାକୁ କହିବା ପାଇଁ ଗଲି ତମେ କଣ ଖାଉଥିଲ ଗୋଟେ।
କୋଉଠେ ବସିକି କୋଉଠେ ଖାଉଥିଲୁ?
ସେଇ ଆମ ଗାଁ ଭିତରେ ଏ ଯୋଉ ଯାତ୍ରା ଇଏ
ତମ ଯାତ୍ରା ଆୟାରେ?
ହୁଁ ପଡି଼ଆରେ।
ପଡି଼ଆରେ ଖାଉଥିଲୁ ପ୍ରାୟ ଝାଲମଟ ଖାଉଥିଲୁ ଏ ଝାଲମଟ କହୁଛି ଚାଟ୍ ଖା ଚାଟ୍ ଚାଟ ବେ ହୁଁ ତୁ ଖାଇନୁ କି?
ମୁଁ କ ଖାଇଲିି ମୁଁ ତ ଘରୁ ଆସିଥିଲି ମୁଁ ଫେରି ଆସିଲା ତ ସବୁ ଚଟାପ
ହଁ ତୁ ଖାଇନୁ ଆଉ।
ମୁଁ ଖାଇନି ବେ। ରହ ହଁ। ଆଉ ଆଉ ରଥଯାତ୍ରା କିଛି ଦେଖି ଯିବାନି କି ଏବେ?
ରଥଯାତ୍ରା କେବେ କି?
ରଥଯାତ୍ରା ଏଇ ଜୁଲାଇ ଏକତିରିଶରେ ଏଇ ଏକତିରିଶ କ ଏ ଯୋଉ ପନ୍ଦର ନା କଣ ପରା ହୁଁ।
ଯିବା ତାହେଲେ ଦେଖିକି କହୁଛୁ ତାହେଲେ?
ହୁଁ ଯିବା ଦେଖି ଯିବା ସବୁ ସାଙ୍ଗ ମିଶିକି ଛଅ ଜଣ ଅଛନ୍ତି ଯିବା ଆଉ।
ଛ ଜଣ ଯାକ ମିଶିକି ଯିବା?
ହୁଁ ଆରେ ୟା ଦେହ ଭଲ ହେଲା?
ହଁ ତା ଦେହ ଭଲ ହେଇଗଲା ମାନେ ଆଜି ବି ଜର ହେଇଥିଲା।
ହୁଁ।
ଯେ କହିଲା ଆଜି ଟିକେ ଭଲ ଲାଗୁଚି କହୁଥିଲା ଯେ ପ୍ୟାଣ୍ଟ୍ ଛାଡିକି କାହିଁ ଜର ହାଲୋ।
ତା ପରମ ମିତ୍ର ସହିତ ବାହାରୁ ପଳେଇଥିଲା ଆଉ। ଜର ହଉଛି ଯାହା ହଉ ପରମ୍ ମିତ୍ ପରମିତ୍ର ବାହାରକୁ ଯିବାକୁ ପଡିବ।
ଜର ହେଲେ କଣ୍ ଅ ଯାହେଲେ ପରମ ମିତ୍ରକ କତିକି ଯିବାକୁ ପଡିବ ଆଉ।
ସବୁ ଜ୍ଞାନ ଲାଭ କରିଥିଲା ତାଠୁ ଆଗକୁ ଯାଉ ଆଗରୁ ଯାଉ ନାଇଁ କି?
ସେ ଟିକିଏ ଅଧିକାଆକୁ ପଳେଇଲା ଇଏଟି କିଏ ପଛୁଆ ହେଇଗଲା ଆଉ।
ହୁଁ।
ୟା ଇ ୟାର ବି ବହୁତ ଖୁସିର ହବାକୁ ଯାଉଛିିରେ।
ହାଲ୍ ଚାଲ୍ କଣ?
ମତେ ଲାଗୁଚି ଆର ବି ସେମିତି ହବ କିଛି ହେଇନି ଯେ ମତେ ମତେ ଲାଗୁଚି ଆାର ବି ସେ ସିଚୁଏସନ୍ ହେଇଯିବ।
ହେଇଯିବ ଜାହେଲେ ତାଙ୍କର ଆଉ କେତେ କେତେଦିନି ରଖିବେ ତାକୁ।
ଏଇଟା ତ ଆଉ ଗୋଟେଏ ବି ଆଉ ଜଣେ ବ୍ୟକ୍ତି ମୋ ସାମ୍ନାରେ ବର୍ତ୍ତମାନ ପାଇଁ କଣ କୋହୁଚୁକହ? ସିଏବି ପଳେଇଆଇଚୁଦ ତା ବୋହୂ କୁଆଡେ ଆଇଚି? ଶିବାରେ କଣ ହେଇଚି କେଇଣି ତାରତ ଦେହ ଖରାପ ରେ ପଡିଚି ସେ। ତା ପରେ ମିଠାଟା କେନ୍ତି ଲାଗିଲା କି? ହଁ ବିଶାସକର ବାଟରେ ଯେତେଳେ ବର୍ଷା ହେଲା ତୋ କଥା ଖାଲି ମନେ ପଡୁଥାଏ।
ହୁଁ ହୁଁ।
ହେଁ ହେଁ ହେଁ। ମଜା ଆସିଲା କଣ୍ ତୋ ସ୍ତ୍ରୀ କୁଆଡ ଗଲା?
ଓଦା ହେଇ ଆସିଚୁ ଆଉ ହୁଁ।
ଏଠିକି୍ ଆଣିଚୁ। ଭଲ କରିଛୁ ଏଠେ ଘର ହେଲେ ଯିବାହାରି? ଆଉ।
ଆରେ ବାନ୍ଧି ରଖିଥାରେ ଗୁହାଳରେ ତାକୁ ଗୁହାଳରେ ବାନ୍ଧି ରଖିଥା ନନେ ପଳେଇବ।
ହଉ ଯାଉ ମୁଁ ତ କଥା ହଉଚି ମୋ ଦ୍ୱାରା ମୋ ମିଶନ କମ୍ପିଲ୍ଟ ଚାଲିଚି। ପା ପୋଡା। ହଁ ମୁଁ ତାସହିତ ହେବି? ଇମ୍ପୋର୍ଟାଣ୍ଟ କଥାଟା ଚାଲେ ଇମ୍ପଟାଣ୍ଟ ପାଇଁ ଏତିକି କରି ହବନି?
ତା କୁ ଗୁହାଳେ ବାନ୍ଧିରଖୁଚ ନା ପଳେଇବ କୁଆଢେ? ତାଙ୍କଟ ଛେଳି ଗୁହାଳି ଟା ଥିଲା ଏଇଟା ଗୁହାଳ ହେଇ କି ବାନ୍ଧି ରଖିଥିଲା କାମଦବ?
ହଁ ସେତାଵେହୁ କୁଧରିକି ଆଇଚି।
ଆଉଚି ଭାଇ ଏଇଠି ରହିବ ତାଙ୍କର ଅଧା।
ହଁ ଏଇ ଠିରହିବେ ନା ତାପରେ ବୋଧେ ଘରକୁ ଯିବେ କଣ୍ ବୋଧେ ଆଉଆଁ? ହଁ ସେ ତ ଏଇଟା ଏଇଠି ରହିବ ବୋଧେ ଲାଗୁଛି ଆଉ। ଆଉ ଖିଆ ପିଆ ସବୁ ସରିଲାଣି?
ହଁ ଖିଆ ପିଆ ସରିନି ସରିବ ଆଉ ସନ୍ଧ୍ୟାବେଳେ ଟିକିଏ ଖାଇଥିଲୁ ଆଗୁଆ ଏଇଟାବୋ କାଲି ଖାଇବା ଆମେହେରା ଖାଇନିଉ?
ଭୋକ ଲାଗିଲେ ଖାଇବେ ନହନେ ଖାଇବନି?
ହୁଁ।
ତୋ ୱେଟ୍ କେତେ କିରେ?
ୱେଟ ମୋର ଅଚାଳିଶି ଅଚାଳିଶି।
ଗୋଟେ କମ୍ପ୍ୟୁଟ୍ୟ ର କିଣିବାକୁ ହେଲେ
ଉଁ।
ପନ୍ଦର ହଜାର ଭିତରେ ହେଇଗଲେ ଗୋଟେ ଅର୍ଡିନାରୀ କମ୍ପ୍ୟୁଟ୍ୟ ର ଟେ ହେଇଯିବ?
ହେଇ ଯିବ ମ ପନ୍ଦର ପନ୍ଦର ହଜାର ଟଙ୍କା ହେଇଯିବ ମ।
ହଁ ଏଠି କିନ୍ତୁ ଗୋଟେ ପନ୍ଦର ହଜାରେ ପନ୍ଦର ହଜାର ମୋବାଇଲିରେ ଯେମିତି ଗୋଟେ ମୁଁ କହି ସାରିଲା ପରେ କହିବୁ ପା କହିଲି।
ହଉ ଆସକୁ
ମୋବାଇଲ ରେ ଯେମତି ଗୋଟେ ଆମର ଅଟୋଟାଟ ଏଇଟା ଚାଲୁଛି
ହୁଁ।
ମୁଁ ଚାରିଦିନ୍ ଚାଲୁନି।
ହୁଁ।
ସିଏବି ଗୋଟେ ପନ୍ଦର ହଜାର ଇଏରେ ଗୋଟେ ଚାଲିବନି ଏଇଟା?
ପନ୍ଦର ଆଉ ଟିକେ ହେଲେ ସେ ଆଉ ଟିକେ ସ୍ପିଡରେ ଭଲସେ ଟିକେ ଚାଲିଲେ ହେଇଯିବ ନାଇଁ ମୋବାଇଲ ଏତିକି ବା ଚାଲୁଚି କପୁଟର ଆଉ ଟିକେ ଭଲସେ ଟିକେଚାଲି ଗଲେ ହେଇ ଯିବ ଆଉ ବେଶୀ କଣ ଭଲସେ ହେରା ଦରକାର କି
ଆମେ କଣ ସାଙ୍ଗେ ସାଙ୍ଗେ କଣ ଖାଲି ଆମେ ସି ଏଇନେ ଆମେ କଣ ସେ କମ୍ପ୍ୟୁଟର ଆଣିଲେ ସେଇ ସାଙ୍ଗେ ସାଙ୍ଗେ ଟିକେ ଶିଖିବା ଫାଷ୍ଟ। ତା କଣ ହଠାତ୍ ଦିନ ମନେ ଆ କି ଫାଷ୍ଟ ମାସ ବେଳେ ଶିଖିବାକୁ ପଡିବ
ରୋହୁନୁ ପଇସା ମିଳିବ ଦି ପଛରେ ନଲେ ଆଉ ଆଉ ଗୋଟେ କିଣିବା ଭଲସେ।
ହଁ ଏଇନେ ତାପରେ ଆମେ ଏଠ କମ୍ପୁଟର ଅଟୋ ଡ୍ରାଫ୍ଟ ଏ ଆଇ ରୁ ବନଉଥିବା।
ହୁଁ ଆମେ ଚା ଚାଲୁ ପକେଇବ ଫଟ୍ରା ହେଇଯାଇ ଚାଲୁ ବର୍ଷେ ଭଳିଆ ତା ଭିତ ରେ ନ ଶିଖିଥିବ ଆଉ ମଝିରେ ମଝିରେ ଶିଖୁଥାଉ ମଝିରେ ମଝିରେ ବି ଅପଲୋଡ କରିଥାଉ ଅଲଗା ସ ଭୋଟର ହୋଟର ଅଲଗା ଇଏ କରିକି ୟୁଜ କରି କି
ମାନେ ଚାରି ହଜାର ଟଙ୍କା ଆମ ପାଖରେ ଅଛି ଜାଣ ଆଉ ଏଗାର ହଜାର ଟଙ୍କା ଦରକାର ଆଉ।
ହୁଁ ମୋବାଇର ଚଉ ତାରିଖେ
ଆ
କ୍ୟାସ କ୍ୟାସ ଯୋଉଟା ଅଛି।
ହଁ ଏଇଟା ମିଶେଇ ପା ଚାରି ହଜାର।
ହୁଁ। ହଁ ଯେ ସେ ଦବ ରେ କଣ ଏତିକି ପଇସା
ମୋ ପାଖରେ ତିନି ହଜାରେ ତୋ ପାଖରେ ହଜାରେ ହେଲାନ କି? କି ଆଗରୁ ଥିଲା କେତେ କଣ? ଆଗରୁ ଥିଲା ଦି ହଜାର ଶିବା ଛାଡ଼ିଲା ହଜାରେ।
ହଁ।
ତୁ ଛାଡ଼ିଲୁ ହଜାରେ ହେଲାନି?
ହୁଁ ମୁଁ ଦି ହଜାର ଦେଇଚି। କଣ ଆଉ
ହେରା ଆଉ ଆଉ ଯଟା ଖାଇଛିା ହେରା ମନେ ପଡୁନି କି ଆଉ
ଓହୋ ଆହା ତମେ ହାରି ଯାଇଥିଲ ବୋଧେ?
ହାରି ଯିବି ପୁଣି ଖାଇଯିବରା
ହଁ ହ ଆହୁରି କହୁଠି ବଧ ହେଇଯିବରା
ହେରା ଆଉ କିଛି ନାହିଁ ହେରା ସବୁ ଇଏ କରି କରି ଆଉ
ଆଉ ଖେଳିବନି
ଆହେ ହେରା ଖେଳୁଛି କିଏ ଜିତିିବ ବାତି ଆଉ ଖେଳାହବ ନାହିଁ
ହଁ
ଆଉ କଣ କହୁ, ଆଁ?
ଆଉ ଗୋଟେ ମିନିଟ୍ କଥା ହଇ ପଡ।
ହଁ।
କଣ ଗୋଟେ କହିଥିବ ଗୋଟେ ଆଉ।
ହଁ ସା
ଆଉ କୁଆଡ଼େ ବୁଲି ଯିବାକି। କାଲି ଯିବା ପାର୍କ ଆଡେ ବୁଲିକି ଆଇବା।
କୋଉଦିନ?
ଯିବା କାଲି ଆଉ।
ହଉ ଯିବା। ମୁଁ ଗଲା ଆଡୁ ଛାତ ଉପରେ ବସିକି କଥା ହେବି ଏଇନେ ଏଠି ଆଡକୁ ଭଲ ଲାଗୁନି ୟାର।
ହୁଁ ଗୋଟେ ପିଲା ଅଜାଘରେ ଖାଇବ ବୋଲି ତାର୍ ତ ଡାକ୍ଟର ବୁଝେଇ ଦେଇକି ଆସିଚି।
ଦାନ୍ତ ଗୁଜେଇକକି ଆସିଚି ଖାଇବ ବୋଲି ଆଉ।
ଏ ପଇଲା ପଇଲା। ଗଳି ପଡିଲା ବୋଧେ। ସେଟା ଏ ଯୋଉ ଠିପି ଦିଆଯଥିଲା ତଳେ ସେଟା ଖୁସି ଯାଉଚ
ହଉ ଆଉ ଅଳ୍ପ ଟିକେ ତ ରହିଲା ଆଉ କା କାଟରେ।
ହଁ ନକା କାଟେ କାଟେ।